। ନମସ୍କାର।
ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଥିଲେ?
ବସିଥିଲି। ଆପଣ?
ମଉ ସେୟା ।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
ରଜ ପର୍ବ ବିଷୟରେ କିଛି ଆଲୋଚନା କରିବା। ନା କଣ କହୁଛନ୍ତି? । ଆଉ ପ୍ରଥମେ କୁହନ୍ତୁ ଆପଣ ରଜ ଗର୍ଭ କଣ? ।
ରଜ ପର୍ବ ରଜ ପର୍ବ ହେଉଛି ଓଡ଼ିଶାର ଏକ ପ୍ରମୁଖ ଲୋକ ପର୍ବ।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
ମାତୃ ଧରିତ୍ରୀଙ୍କ ଋତୁ ସ୍ନାନକୁ ସମ୍ମାନ ଜଣେଇବା ପାଇଁ ପାଳନ କରାଯାଏ।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
ଆପଣ କୁହନ୍ତୁ ରଜ ପର୍ବ କେତେ ଦିନ ପାଳନ କରାଯାଏ?
ରଜ ପର୍ବ ସାଧାରଣତଃ ତିନି ଦିନ ଧରି ପାଳନ କରାଯାଏ ଚତୁର୍ଥ ଦିନକୁ ବସ ସୁମତି ସ୍ନାନ ବୋଲି କୁହାଯାଏ। ଆପଣ ଏବେ କୁହନ୍ତୁ। ରଜ ପର୍ବର ତିନୋଟି ଦିନର ନାମ କଣ କଣ? ।
ରଜ ପର୍ବର ତିନୋଟି ଦିନର ନାମ ହେଉଛି ପ୍ରଥମଟି ପହିଲି ରଜ ଦ୍ଵିତୀୟଟି ମିଥୁନ ସଂକ୍ରାନ୍ତି ଓ ରଜ ସଂକ୍ରାନ୍ତି। ତୃତୀୟଟି ହେଉଛି ଭୂମି ଦହନ। ଆପଣ କୁହନ୍ତୁ ରଜ ପର୍ବରେ ଝିଅମାନେ କଣ
। ରଜ ପର୍ବ ରେ ଝିଅ ମାନେ ନୂଆ ପୋଷାକ ପିନ୍ଧନ୍ତି, ଦୋଳି ଖେଳନ୍ତି। ପିଠା ଖାଆନ୍ତି ଏବଂ ଆନନ୍ଦ ଉତ୍ସବରେ ପାଳନ କରନ୍ତି। ଆପଣ ବି କୁହନ୍ତୁ ରଜ ପର୍ବରେ କେଉଁ ପିଠା ଖାଇବାର ପ୍ରଚଳନ ଅଛି।
ରଜ ପର୍ବରେ। ପୋଡ଼ ପିଠା, ଚକୁଳି ପିଠା, ଆରିସା ପିଠା ଓ ମଣ୍ଡା ପିଠା ଖାଇବାର ପ୍ରଭାବ।
ପ୍ରଚଳନ ଅଛି। ଆପଣ କୁହନ୍ତୁ ରଜ ପର୍ବର ମୁଖ୍ୟ ବର୍ତ୍ତା କଣ?
ରଜ ପର୍ବ। ରଜ ପର୍ବ ମୁଖ୍ୟ ବାର୍ତ୍ତା ହଉଚି, ରଜ ପର୍ବ ପ୍ରକୃତି, ନାରୀତ୍ଵ ଓ ଉର୍ବରତାକୁ ସମ୍ମାନ କରିବାର ବାର୍ତ୍ତା ଦେଇଥାଏ। ଆପଣତ କୁହନ୍ତୁ ବସୁମତୀ ସ୍ନାନ କଣ?
ବସୁମତୀ ସ୍ନାନ ରଜ ପର୍ବର ଚତୁର୍ଥ ଦିନରେ ଧରିତ୍ରୀ ମାତାଙ୍କୁ ପ୍ରତୀକ ଭାବେ ଶିଳପୁଆକୁ ସ୍ନାନ କରେ କରାଯାଏ ଏହାକୁ ବସୁମତୀ ସ୍ନାନ କୁହାଯାଏ।
ଆପଣ କୁହନ୍ତୁ ରଜ ପର୍ବ ଓଡ଼ିଶାରେ କାହିଁକି ପ୍ରସିଦ୍ଧ?
ରଜ ପର୍ବ। ହଁ ଓଡିଶାର ସଂସ୍କୃତି, ପରମ୍ପରା ଓ ଲୋକ ଜୀବର ପ୍ରତୀକ ହୋଇଥିବାରୁ ଏହା ବହୁତ ପ୍ରସିଦ୍ଧ ଅଟେ। ଆପଣ ଏବେ କୁହନ୍ତୁ। ହୁଁ। ରଜ ସଂକ୍ରାନ୍ତି କଣ?
ରଜ ସଂକ୍ରାନ୍ତି ହେଉଛି ରଜ ପର୍ବର ଦ୍ୱିତୀୟ ଦିନ। ଏହି ଦିନ ସୂର୍ଯ୍ୟ ମିଥୁନ ରାଶିକୁ ପ୍ରବେଶ କରନ୍ତି।
ଆପଣ କୁହନ୍ତୁ ରଜପର୍ବ ଓ କୃଷିର ସମ୍ପର୍କ କଣ?
ରଜ ପର୍ବ କୃଷି ସହ ଜଡ଼ିତ ଅଟେ। ଏହି ସମୟରେ ଚାଷ କାମ ବନ୍ଦ ରହେ ଏବଂ ଧରିତ୍ରୀ ଧରିତ୍ରୀ ମାଙ୍କୁ ବି ଶ୍ରାମ ଦିଆଯଏ। ଆପଣ ବି କୁହନ୍ତୁ ରଜ ପର୍ବରେ କାହିଁକି ମାଟି ଖୋଳା ଯାଏ ନାହିଁ?
ରଜ ପର୍ବରେ ମାଟି ଖୋଳାଯାଏ ନାହିଁ କାରଣ ଏହି ସମୟରେ ଧରିତ୍ରୀ ମା ଋତୁମତୀ ହୁଅନ୍ତି। ବୋଲି ବିଶ୍ୱାସ ଅଛି ତେଣୁ ତାଙ୍କୁ କଷ୍ଟ ନ ଦେବା ପାଇଁ ମାଟି ଖୋଳାଯାଏ ନାହିଁ।
ଆପଣ କୁହନ୍ତୁ ରଜ ପର୍ବରେ ଦୋଳି ଖେଳର ମହତ୍ଵ କଣ?
ଦୋଳି ଖେଳ ରଜ ରଜ ପର୍ବର ଏକ ପ୍ରମୁଖ ଆକର୍ଷଣ ଏହା ଆନନ୍ଦ, ଉତ୍ସାହ ଓ ମିଳନର ପ୍ରତୀକ ଆପଣ କୁହନ୍ତୁ ରଜ ପର୍ବ ଓ ନାରୀ ସମ୍ମାନ ବିଷୟରେ କିଛି
ରଜ।
ଓ ଓ ସୃଜନଶୀଳ ଶକ୍ତିକୁ ସମ୍ମାନ ଦିଏ। ଏହା ନାରୀ ତ୍ୱର ଗୌରବ ପ୍ରକାଶ କରେ। ସେଥିପାଇଁ ରଜରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ। ଆପଣ କୁହନ୍ତୁ ରଜ ପର୍ବ କିପରି ପାଳନ କରାଯାଏ।
ରାଜ ପର୍ବରେ ଲୋକମାନେ ଘର ସଫା କରନ୍ତି, ପିଠା ପ୍ରସ୍ତୁତ କରନ୍ତି ନୂଆ ବସ୍ତ୍ର ଫି ପିନ୍ଧନ୍ତି ଏବଂ ଦୋଳିଖେଳି ଆନନ୍ଦ ହୁଅନ୍ତି, ଆପଣ ଏବେ କୁହନ୍ତୁ ରା
ରଜପର୍ବ ଓଡ଼ିଆ ସଂସ୍କୃତିରେ ଏକ ଗୌରବ ସମୟ। ପର୍ବ ଗୌରବମୟ ପର୍ବ ଏହା ଆମ ପରମ୍ପରା। ରୀତିନୀତି ଓ ସାମାଜିକ ଏକତାକୁ ପ୍ରକାଶ କରେ। ଆପଣ କୁହନ୍ତୁ ପହିଲି ରଜ।
ହ। ପହିଲି ରଜ ହେଉଛି, ରଜ ପର୍ବର ପ୍ରଥମ ଦିନକୁ ପହିଲି ରଜ କୁହାଯାଏ। ଏଇ ଦିନରୁ ପର୍ବର ଆରମ୍ଭ ହୁଏ, ଆପଣ ଏବଂ ଏବେ କୁହନ୍ତୁ। ରଜ ପର୍ବରେ ଗୀତ ର ଭୂମିକା କଣ?
ରଜ ଗୀତର ପର୍ବକୁ ଅଧିକ ଆନନ୍ଦମୟ କରେ ଏହି ଗୀତ ଗୁଡ଼ିକ ଲୋକ ସଂସ୍କୃତି କୁ ପରିଚୟ ଦିଏ। ଯାହାକି ରଜରେ ଏହା ଗୀତ ବୋବଲାଯାଏ। ଆପଣ କୁହନ୍ତୁ ରଜ ପର୍ବରେ ପରିବାରର ଭୂମିକା କଣ?
ରଜ ପର୍ବରେ ପରିବାରର ସମସ୍ତ ସଦସ୍ୟ ମାନେ ଏକାଠି ହୋଇ ପର୍ବ ପାଳନ କରନ୍ତି, ଏହା ପାରମ୍ପରିକ ସମ୍ପର୍କକୁ ଦୃଢ କରେ। ଆପଣ ଏବେ କୁହନ୍ତୁ ରଜପର୍ବ କାହିଁକି ଲୋକପ୍ରିୟ?
ରଜ ପର୍ବ। ଲୋକପ୍ରିୟ କାରଣ ଏହାର ପରମ୍ପରା ଆନନ୍ଦ। ଦୋଳି ଖେଳ ଓ ପିଠାପଣା ପାଇଁ ରଜ ପର୍ବ ଲୋକପ୍ରିୟ।
ହୁଁ।
ଆପଣ ଏବେ କୁହନ୍ତୁ ରଜ ପର୍ବରେ ପରିବେଶ ସଚେତନ କେବେ। ପରି ଦେଖାଯାଏ।
ହଁ ରଜ ପର୍ବରେ ଧରିତ୍ରୀକୁ ମା ଭାବି ସମ୍ମାନ କରାଯାଏ, ଏବଂ ମାଟି ଖୋଳିବା ବନ୍ଦ ରଖାଯାଏ, ଏହା ପରିବେଶ ପ୍ରତି ସଚେତନ କୁ ପ୍ରକାଶ କରାଯାଏ, ଆପଣ ଏବେ କୁହନ୍ତୁ ଆଧୁନିକ ସମାଜରେ ରଜବର୍ଗ ପ୍ରାସଙ୍ଗିକତା କଣ ଅଟେ?
ଆଜି ମଧ୍ୟ ରଜ ପର୍ବ ଓଡ଼ିଆ ସଂସ୍କୃତିକୁ ଜୀବନ୍ତ ରଖିଛି, ଏହା ନୂତନ ପିଢ଼ିକୁ ପରମ୍ପରା ସହ ଜୋଡ଼ି ରଖେ।
ଆପଣ କୁହନ୍ତୁ ରଜ ପର୍ବରେ ପର୍ବ ଉପରେ ଏକ ସଂକ୍ଷିପ୍ତ ଟିପ୍ପଣୀ କୁହନ୍ତୁ।
ରଜ ପର୍ବରେ ଓଡିଶାର ରଜ ପର୍ବ ଓଡିଶାର ଏକ ଅତି ଲୋକପ୍ରିୟ ପର୍ବ ଏହା। ଧରିତ୍ରିମା ନାରୀିତ୍ୱ ଓ ପ୍ରକୃତି ପ୍ରତି ସମ୍ମାନର ପ୍ରତୀକ ଲୋକମାନେ ନୂଆ ବସ୍ତ୍ର ପିନ୍ଧି ପିଠା ଖାଇ ଏବଂ ଦୋଳି ଖେଳି ଆନନ୍ଦର ସହିତ ଏକ ପର୍ବ ପାଳନ କରନ୍ତି। ଆପଣ ଏବେ କୁହନ୍ତୁ ରଜପର୍ବରେ କେଁଉ କେଉଁ ଖେଳ ଖେଳାଯାଏ।
ରଜ ପର୍ବରେ ପୁଚି। କବାଡ଼ି ଏହି ସବୁ ଖେଳ ଖେଳାଯାଏ। ଆପଣ କୁହନ୍ତୁ ରଜ ପର୍ବର ମହତ୍ତ୍ଵ କଣ।
ରଜ ପର୍ବ ର ମହତ୍ଵ ହଉଛି। ହଉଛି ସମସ୍ତ ପରିବାରର ସମସ୍ତ ସଦସ୍ୟ ମାନେ ଯେଉଠି ବି ଥାନ୍ତୁ ବାହାରେ ଚାକିରି କରିଥାନ୍ତ କିମ୍ବା ପାଠ ପଢା ପାଇଁ ବାହାରେ ରହୁଥାନ୍ତୁ। ସମସ୍ତେ ଏକତ୍ର ହୋଇ ଏ ନୂଆ ବସ୍ତ୍ର ପିନ୍ଧି ଏଇ ଆନନ୍ଦରେ ପିଠା ଖାଇ ଦୋଳି ଖେଳନ୍ତି। ଆଉ କିଛି ପଚାରନ୍ତୁ?
ଆଜ୍ଞା।
ଆପଣ ଏବେ କଣ କରୁଥିଲେ?
ମୁଁ ଏବେ ବସିଥିଲି।
ପାଠ ପଢା ପଢି ପାଇଁ କିଛି, ଆଗକୁ କିଛି ପଢାପଢି ପାଇଁ ହୁଁ। ପଢ ପଢ଼ୁଛନ୍ତି ପଢ଼ାପଢ଼ି କରିବା ପାଇଁ କିଛି ପଢୁଛନ୍ତି ନା କଣ ଚାକିରି ବି ଖୋଜୁଛନ୍ତି?
ଏବେ ମୋର ବି ସି ଏ ସରିଛି। ଏବେ ମୁଁ ଏମ ସି ଏ କରିବି ଆଡ଼ମିସନ୍ ହେଇନି।
ଆଉ କିଛି ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହଉଛନ୍ତି, ନା ଘର ରେ ଏବେ ଫାଙ୍କାରେ ଅଛନ୍ତି?
ଏବେ ମୁଁ ଘରେ ଖାଲି ଅଛି।
ଆଜ୍ଞା। ଆଉ ଆପଣଙ୍କ ଆଡେ ଗରମ କେମିତି ହଉଛି?
ସେ
ଆଜ୍ଞା।
ସେଇଭଳି ଗରମ ହେଉଛି ଏତେ ବି ଗରମ ହଉନି ଆପଣଙ୍କ ଆଡ଼େ?
ଆମ ଆଡେ ବି ଟିକେ କମ ଅଛି, ଆଗରୁ ଯେତିକି ହଉଥିଲା ଏବେ ଟିକେ କମ ଅଛି।
ଆପଣ କହିପାରିବେ କି ରଜ ପର୍ବର ପୋଡ଼ ପିଠାର ଗୁରୁତ୍ୱପୂର୍ଣ୍ଣ କଣ?
ଆଜ୍ଞା କହିପାରିବି। ପୋଡ଼ପିଠା ରଜ ପର୍ବର ଏକ ପ୍ରମୁଖ ଖାଦ୍ୟ ଏହା ଚାଉଳ ଗୁଡ଼ ନଡ଼ିଆ ରେ ପ୍ରସ୍ତୁତ ହୁଏ ରଜ ଅବସରରେ ପ୍ରତ୍ୟେକ ଘରେ ପୋଡ ପିଠା ତିଆରି କରାଯାଏ ଏବଂ ପରିବାର ସଦସ୍ୟ ମାନେ ମିଳିମିଶି ଏହାର ଆନନ୍ଦ ଆନନ୍ଦ ଉଠାନ୍ତି। ଆପଣ କହିପାରିବେ କି ରଜ ପର୍ବ ଓ ଓଡିଆ ସଂସ୍କୃତି ସମ୍ପର୍କରେ କିଛି।
ଆଜ୍ଞା ରଜ ପର୍ବ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ଅଧିକାଂଶ ଏହା ଗ୍ରାମୀଣ ଜୀବନ ଲୋକ ଗୀତ। ଲୋକ ନୃତ୍ୟ ଓ ସାମାଜିକ ଏକତାକୁ ପ୍ରତିଫଳିତ କରେ। ଏହି ପର୍ବ ଓଡ଼ି- ସାଂସ୍କୃତିକ ପରିଚୟକୁ ସୁଦୃଢ କରେ। ରଜ ପର୍ବ କିପରି ପାଳନ କରାଯାଏ ଆପଣ କହିପାରିବେ କି?
ଆଜ୍ଞା। ରଜ ପର୍ବରେ ଝିଅ ମାନେ ନୂଆ ପୋଷାକ ପିନ୍ଧନ୍ତି, ଦୋଳି ଖେଳନ୍ତି, ଏବଂ ରଜ- ଗୀତ ଗାଆନ୍ତି ବିଭିନ୍ନ ପ୍ରକାର ପିଠା, ଓ ବିଶେଷ କରି ପୋଡ ପିଠା ପ୍ରସ୍ତୁତ କରାଯାଏ। ଏ ସମୟରେ ଚାଷ କାମ, ଏବଂ ମାଟି ଖୋଳିବା- କାମ ବନ୍ଦ ରହେ, ଆପଣ କହିପାରିବେ କି? ହୁଁ। ରଜ ପର୍ବ କଣ? ଏହାକୁ ସଂକ୍ଷିପ୍ତରେ ବର୍ଣ୍ଣନା କରନ୍ତୁ?
ରଜ ପର୍ବ ଓଡ଼ିଶାର ଏକ ପ୍ରମୁଖ ଲୋକ ପର୍ବ। ଏହା ସାଧାରଣତଃ ଜେଷ୍ଠ ମାସରେ ଶେଷରେ ଓ ଆଷାଢ ମାସର ଆରମ୍ଭରେ ପାଳନ କରାଯାଏ। ଏହି ପର୍ବ ତିନି ଦିନ ଧରି ପାଳନ ହୁଏ। ରଜ ପର୍ବରେ ତ୍ରି ମାତା କ ଋତୁମତୀ ଭାବେ ମନ କରାଯାଏ। ଏବଂ ତାଙ୍କୁ ବିଶ୍ରାମ ଦିଆଯାଏ। ଆପଣ କହିପାରିବେ କି ରଜ ପର୍ବର ମହତ୍ଵ କଣ?
ଆଜ୍ଞ ରଜପର୍ବ ନାରିତ ପ୍ରକୃତି ଓ ଉର୍ବରତାର ପ୍ରତୀକ। ଏହା ଓଡିଆ